ନମସ୍କାର ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଉ କେମିତି ଅଛନ୍ତି ଆପଣ?
ହଁ ଭଲ ଅଛି ଆ ଆପଣ?
ମୁଁ ବି ବହୁତ୍ ଭଲ ଅଛି।
ଆଉ କଂ କରୁଚନ୍ତି?
ଆଉଆ। ଏମିତି ବସିଥିଲି ଆଉ ଏତେ ବ୍ୟସ୍ତ ବହୁଳ ଜୀବନ ପରେ ମନ ପକେଇଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ।
ତା ନେ
ଯେମିତିକି ବନ୍ଧୁ ଆଗକୁ ଆସୁଚି ଯେମିତିକି ଆମର ବହୁତ୍ ପର୍ବପର୍ବାଣୀ। ଦୁର୍ଗା ପୂଜା, କୁମାର ପୂର୍ଣ୍ଣିମା, ଦୀପାବଳି। ଏମିତି ବହୁତ୍ କିଛି ଲାଇନ୍ ଲାଗିଚି। ତ ଟିକେ ମନହଲା ଆପଣଙ୍କ ସହିତ ଟିକେ ପର୍ବପର୍ବାଣୀ ବିଷୟରେ କ ଥ ହବା ପାଇଁ ତ ମୁଁ ଆପଣଙ୍କୁ କଲ ଟିକୁ କରିଦେଇଚି। ଆପଣ ଏବେ ଫ୍ରି ଅଛନ୍ତି ତ?
ହଁ ଫ୍ରି ଅଛି କଉ ନାହାନ୍ତି। ବଢିଆ କଲ୍ ଫୋନ୍ କରି ପର୍ବ କଥା ଆରମ୍ଭ ହେଲେ ମନ ଏପେ ଖୁସି ହୋଇଯାଏ। ତ ଏଥର ଗାଁକୁ ଯାଉଚ?
ଆଜ୍ଞା ମୁଁ ତ ଗାଁ କୁ ଯାଉଁଛି ଯେମିତି କିି ପଞ୍ଚମୀରୁୁ ଦଶମୀ ଯାଏ ଆମର ଛୁଟି ରହିଥାଏ। ତ ଏଥର ଗାଁ ରେ ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ମଜା ଏବଂ ବଡ ଆୟୋଜନ ହେଇଥାଏ ତ ଆପଣଙ୍କ ଗାଁ ରେ ବି ସେମିତି ହୁଏ କି?
ଆଜ୍ଞା। ଆମର ବି ଜୋରଦାର ଏଥର କୋଲକତାରୁ କାରିଗର ଆଣିଚୁ। ମେଢ କରୁଛନ୍ତି। ଜଗନ୍ନାଥ ଧାମ ଦୁଇ ଲକ୍ଷ ବୋଲି।
ବା ତେବେ ତ ନିଶ୍ଚୟ ମତେ ଯଦି ସେ ସୌଭାଗ୍ୟ ମିଳିବ ମାନେ ମୁଁ ନିଶ୍ଚୟ ଦେଖିବାକୁ ବୁଲିବାକୁ କୁ ଯିବି ଆମର ତ ସେଇ ପାରମ୍ପରିକ ମେଢ ହିଁ ଯେମିତି କିି ସପ୍ତମୀ କୁ ନାଟକ ଅଷ୍ଟମୀ କୁ ମେଲୋଡି ଏବଂ ନବମୀ କୁ ଅପରା।
ଆଚ୍ଛା ନାଟକ ରେ କଣ କଣ ହୁଏ?
ନାଟକରେ ଯେମିତି କିି ଡ୍ୟାନ୍ସ ହୋଇଥାଏ। ଏବଂ ବହୁ ପ୍ରକାର ଆମର ଜୀବନ ଶୈଳୀକୁ ନେଇକିରି ଗୋଟେ ଗପ ଗୋଟେ ଚଳଚିତ୍ର ବନେଇଥାନ୍ତି। ସେଇରା ହିଁ ହେଇଥାଏ ଅଧିକ ଅଧିକାଂଶ ସମୟରେ।
ଓ ହ। ଆମର ଏକାଦଶୀରେ ଟ୍ରାକ୍ଟରରେ ବଡ଼ ଶୋଭାଯାତ୍ରା ହୁଏ। ପୁରା ଗାଁ ନାଚେ। ଆଜ୍ଞା। ତୁମ ଗାଁରେ କିପରି ହୁଏ?
ମୋ ଗାଁ ରେ ତ ବହୁତ ଭଲ ଭାବରେ ମନା ଯାଇଥାଏ ଏକାଦଶୀ ଯେମିତି କିି କୁମାର ପୂର୍ଣ୍ଣିମା କହିବାକୁ ଗଲେ ଏଇଟା କୁମାର ପୂର୍ଣ୍ଣିମା ତ ଆମ ମାନଙ୍କର ମାନେ ଝିଅ ମାନଙ୍କର ପର୍ବ ହେଇ ଥାଏ ତ ମୁଁ ମାନେ ଆମର ଭଳିଆ ଝିଅ ମାନେ କଣ କରନ୍ତି ଚାନ୍ଦୁକୁ ଚାହିଁ ଚକଡା ଦେଇକି ଖେଳିକିରି ପୁଚି ଖେଳିକିରି ସକାଳୁ ଉଠିକି ବ୍ରତ କରି ରାତିରେ ଚନ୍ଦ୍ର ପୂଜା ଆମେ ମାନେ କରିଥାଉ।
ଆଚ୍ଛା। ତ ସେ ରାତ୍ରରେ ଅଲଗା ମଜାନାହିଁ? ଏବେ ତ ଦୀପାବଳି ପାଇଁ କଣ ପ୍ଲାନ୍ ଅଛି?
ଦୀପାବଳି ତ ବନ୍ଧୁ ଯେମିତି କିି ଆମ ଘରେ କାଳୀ ପୂଜା ଅମାବାସ୍ୟା ରାତିରେ ମା କାଳୀଙ୍କର ପୂଜା ପଣା ଭୋଗ ଏବଂ ଦୀପ ମଧ୍ୟ ଦାନ କରିଥାଉ ବାଣ ମଧ୍ୟ ଆମେ ଫୁଟେଇ ଥାଉ।
ଆଛା ଆମର ବି ସେମିତି ହୁଏ କିନ୍ତୁ ପିଲାମାନେ ଫୁଲ ଝରି ଚକରି ଟିକେ ଜାଳନ୍ତି। ମୁଁ କିନ୍ତୁ ତାଳ ଫୋଟକା ଅଧିକା ଫୁଟାଏ।
ଆଜ୍ଞା ଶୁଣିକିରି ବହୁତ ଭଲ ଲାଗିଲା କି ଆପଣ ବି ଦୀପାବଳିକୁ ବହୁତ ଆନନ୍ଦର ସହ ମନେଇଥାନ୍ତି। ଯେମିତି କିି ଆମ ଘରେ ଏଣ୍ଡୁରି ପିଠା ମାଣ୍ଡିଆ ପିଠା ଏବଂ ଶହେ ଏକଡା ଦୀପ ଲଗେଇ ପୁରା ଗାଁ ସାରା ସାଇ ପୁରା ଆଲୋକିତ ହେଇଥାଏ।
ଆଜ୍ଞା। ଆଛା ମାଣ ମାସ ଗୁରୁବାର କଥା କୁହ ମାଘଶିର ମାସ ଆସିଗଲା।
ନିଶ୍ଚୟ ଯେମିତି କିି ମାଣବସା ତ ହଉଛି ମା ଲକ୍ଷ୍ମୀଙ୍କର ପର୍ବ। ପ୍ରତି ଗୁରୁବାର ଦିନ ଘର ଲିପା ପୋଛା ହୁଏ ଚାଉଳ ବଟାରେ ଝୋ ଟି ଚିତା କଟାଯାଏ। କଳସ ଉପରେ ଆମ୍ବ ପତ୍ର ଗୁଆ ପୂଜା ସାରି ଲକ୍ଷ୍ମୀଙ୍କ ପୁରାଣ ପଢା ପଢା ହେଇଥାଏ ସେଇ ଦିନ। ପଢା ଯାଏ ସେଇଦିନ ଲକ୍ଷ୍ମୀ ପୁରାଣ।
ଆ ହଁ ଆମ ଘରେ ବି ସେମିତି ହୁଏ। ଶେଷ ଗୁରୁବାରକୁ ବଡ଼ ଗୁରୁବାର କୁହନ୍ତି। ସେଦିନ ପୋଡ଼ପିଠା, କ୍ଷୀରି, ଡାଲମା ସାହିଯାକ କର
ଆଜ୍ଞା। ଠିକ୍ କହିଲ। ବନ୍ଧୁ ଯେମିତିକି ମାଆ କୁହନ୍ତି ସେଇଦିନ ଘରୁ କାହାରିକୁ ବି ଖାଲି ହାତରେ ଫେରାଇବାନି। କାରଣ ଯଦି ଖାଲି ହାତରେ କେହି ବି ଯାଆନ୍ତି ମାନେ ଲକ୍ଷ୍ମୀ ରାଗନ୍ତି।
ହଁ। ଆଉ ଆପଣ ରଜରେ କୁଆଡେ ଯାଇଥିଲେ? କିଛି ବୁଲା ବୁଲି କରିଥିଲେ।
ଆଚ୍ଛା ବଉ ବହୁତ୍ ଭଲ କଥାଟି ଆପଣ ପଚାରିଲେ ଯେମିତି କିି ରଜ ରଜ ତ ଆମେ ମାନେ ତିନି ଦିନ ବହୁତ ମଜା କରିଥିଲୁ। ଯେମିତିକି ପହିଲି ରଜ ରଜ ସଂକ୍ରାନ୍ତି, ଭୂମି ଦାହନ ଏବଂ ଆମେ ମାନେ ନୂଆ ଡ୍ରେସ୍ ପିନ୍ଧି ଅଳତା ଲଗେଇକି ଦୋଳି ଖେଳିକିରି ପାନ ଖାଇକିରି ମା ବନେଇଥିବା ପୋଡ ପିଠା, ମଣ୍ଡା ପିଠା, କାକାରା ପିଠା ଏଣ୍ଡୁରି ପିଠା, ଚକୁଳି ପିଠା ଖାଇ ବହୁତ୍ ବହୁତ୍ ଭଲ ଭାବରେ ଏହି ତିନି ଦିନକୁ ଆମେ ମନେଇଥିଲୁ।
ଅ ହଁ। ହେଲେ ଆମେ ତ ଦୋଳି ଖେଳି ଆମେ ପୋଡ଼ପିଠା ପାଇଁ ବହୁତ୍ ଝଗଡ଼ା ଲାଗୁ।
ଆଜ୍ଞା। ଆଉ ରଜପାନ ଗୁଆପାନ ଚୂନ ଆଜ୍ଞା।
ହଁ। ଆଚ୍ଛା। ନୂଆଖାଇ ବିଷୟରେ କିଛି କୁହ ଜାଣିଚ?
ହଁ ନିଶ୍ଚୟ। ଯେମିତି କିି ନୂଆଖାଇ ଅଧିକାଂଶ ସମ୍ବଲପୁର ଜାଗା ଆଡେ ଅଧିକ ମନାଯାଏ। ଯେମିତି କିି ନୂଆଖାଇ ହଉଚି ପଶ୍ଚିମ ଓଡିଶାର ଗୋଟେ ଗଣପର୍ବ। ଏହା ଭାଦ୍ରବ ମାସ ଶୁ ଶୁକ୍ଳ ଓ ପଞ୍ଚମୀରେ ହୁଏ। ସେଇ ଦିନ ନୂଆ ଧାନ କୁ ପ୍ରଥମେ ଇଷ୍ଟ ଦେବୀ ମା ସମଲାଇଙ୍କ ପାଖରେ ଭୋଗ ଲଗେଇକିରି ପରେ ସମସ୍ତେ ଏକାଠି ବସିକିରି ଖାଆନ୍ତି।
ଆଚ୍ଛା। ନୂଆଖାଇ ଯା ସେ ସେଦିନ ସମସ୍ତେ ବଡଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନିଅନ୍ତି। କି ଘରେ ମାଂସ, ମାଛ କିଛି ପିଠା ହୁଏ।
ଆଜ୍ଞା ଆଜ୍ଞା ଠିକ୍ କହିଲ। ଆଜ୍ଞା ଠିକ୍ କହିଲ ବନ୍ଧୁ। ଯେମିତି କିି ବାଜା, ନାଚ ଢୋଲ, ମହୁରି, ମିଶାନ୍ ପୁରା ଉତ୍ସବ। ଆମ ଏପଟେ ଟିକେ କମ୍ ହୁଏ। କିନ୍ତୁ ଏବେ ମୁଁ ଜାଣିବାକୁ ପାଇଲିି ଯେ ଭୁବନେଶ୍ଵରରେ ବି ମାନେ ନୂଆ ପର୍ବ ନୂଆ ଖାଇ ପର୍ବକୁ ବହୁତ ଭଲ ଭାବରେ ପାଳନ କଲେଣି।
ହଁ ଆଚ୍ଛା। ସେଟା ବି ଠି ଭଲ କଥା। ବାଣ୍ଟିଲେ ବଢେ। ଆଚ୍ଛା, ସରସ୍ଵତୀ ପୂଜା କଥା କୁହ କିଛି। ତୁମେ କେଉଁ କ୍ଲାସ୍ ଯାଉ
ଆ ନିଶ୍ଚୟ। ଯେମିତି କିି ନିଶ୍ଚୟ ନିଶ୍ଚୟ। ଯେମିତି କିି କଲେଜ ଯାଏ ବସନ୍ତି ବାସନ୍ତି ମାନେ ରଙ୍ଗ ପେନ୍ ନ ଧରିଲେ ବିଦ୍ୟା ଆସିବନି ବୋଲି ବିଶ୍ଵାସ। ସ୍କୁଲ ରେ ଖେଚୁଡି କରିଥାନ୍ତି। ଲବଡା ଚଟଣୀ ଖିରି ଆଜ୍ଞା। ଏବଂ ଆପଣ କେମିତି ପାଳନ କରନ୍ତି ଆପଣ ସରସ୍ଵତୀ ପୂଜାକୁ
ଆମର ତ ସରସ୍ଵତୀ ପୂଜାରେ ଆମର ଘର ପାଖ ଘରେ ଆମର କରୁନା। ତ ଆମେ ସବୁ ଭାଇ ମାନେ ମିଶିକି ସବୁ ଭାଇ ମାନେ ମିଶିକି ଆମେ ପଇସା ପଇସା ଆଦାୟ କରୁ। ଆଦାୟ କରିକି ଆମେ ବଡ ଆକାର ଟିକେ ପୂଜା କରୁ। ତ ଆମେ ପୂଜା ତିନି ତିନି ଦିନ ପର୍ଯ୍ୟନ୍ତ କରୁ। ତା ପରେ ବିସର୍ଜନ କରିଦଉ। ତ ଆମର ଫାଷ୍ଟ୍ ଟା ଆମର ବଡ ଆକାର ବଡ ଆକାର ହୁଏ। ଗୀତ ଫିତ ନାଚ ବାଚ ହୁଏ। ବହୁତ୍ କିଛି ଧୁମ୍ ଧାମ୍ ରେ ଆମର ଗାଁ ରେ କରୁ ଆମ ସାହିରେ।
ଆଜ୍ଞା ବନ୍ଧୁ, ଯେମିତି କିି ରଥଯାତ୍ରା ବିନା ଓଡିଆ ପର୍ବଙ୍କ ଦ୍ଵାରା ଅଧୁରା ସେମିତି ଆପଣ କେବେ ବାହୁଡା ଯାତ୍ରା ଦେଖିନ ବାହୁଡା କଣ ମତେ ଟିକେ କହିପାରିବେ?
ହୁଁ କଣ କହିଲେ ବାହୁଡା?
ବାହୁଡା ଆଜ୍ଞା
ହଁ ଥରେ ଜଗନ୍ନାଥ ଦକ୍ଷିଣ ମୋଡ ରସଗୋଲା ଖାଇବା ଦିନ ମାଉସୀ ମା ମନ୍ଦିରରେ ପୋଡ଼ପିଠା ଭୋଗ କରିଥିଲେ।
ଆଜ୍ଞା ଯେମିତି କିି ନୀଳାଦ୍ରି ବିଜେ ହୁଏ, ଯୋଉ ନୀଳାଦ୍ରି ବିଜେ ଦିନ ଲ ଲକ୍ଷ୍ମୀ ନାରାୟଣଙ୍କ ଭେଟ ହୁଏ, ସେଇ କଥା ତ ଅଲଗା ହିଁ ମଜା ସେଇ ଦିନ ହିଁ ବାହୁଡା କୁହନ୍ତି।
ହଁ ଦୋଳ ପୂର୍ଣ୍ଣିମା ତ ହୋଲି। ଆମ ଗାଁରେ ବିମାନ ମେଲଣ ରାଧାକୃଷ୍ଣ ବିମାନ ସବୁ ସାହି ବୁଲନ୍ତି। ଫଗୁ ଖେଳ ଅବିର ବହୁତ୍ କିଛି,।
ଆଜ୍ଞା ଠିକ୍ କହିଲେ ବନ୍ଧୁ ଯେମିତି କି ଦଳ ପରେ ଚଇତି ଘୋଡା ନାଚ। ସମ୍ବଲପୁର୍ ସାଇଡ ରେ ତ ବହୁତ ଫେମସ୍।
ଆଚ୍ଛା, ଏବେ ସହରରେ ପର୍ବ କେମିତି ପାଳନ ହେଉଛି?
ନିଶ୍ଚୟ ଯେମିତି କିି ପୁରୁଣା ମଜା ଆଉ କୋଉଠି ଅଛି ଯେମିତିକି କହିବାକୁ ଯାଉ ଯେ ଏବେ ତ ବହୁତ କିଛି କମି ଯାଉଛି, ଆଜି କାଲିର ଯୋଉ ପିଲାମାନେ ଖାଲି ମୋବାଇଲ୍ ଛାଡୁନାହାନ୍ତି ସବୁ ମୋବାଇଲ୍ ରେ ହିଁ ଲୀନ ହେଇଗଲେନି କିନ୍ତୁ ଆ ଯେମିତି କିି କହିବାକୁ ଗଲେ ଫ୍ଲାଟ୍ ରେ ତ ଦୋଳି ବି ଆଉ ପଡୁନି। ମେଢ ମଧ୍ୟ ଛୋଟ ହେଇ ବସୁଛି କିନ୍ତୁ, ଆମେ ଚାହିଁଲେ ଏକୁ ବଞ୍ଚେଇ ରଖି ପାରିବା ଆମର ସଂସ୍କୃତି କୁ ଯେମିତି ସୋସାଇଟି ରେ ଏକାଠି ହେଇ ସବୁ ମିଳିମିଶି ଯଦି କାମ ଯଦି କରିବା ନିଶ୍ଚୟ ଆମେ ଏଇ ସଂସ୍କୃତିକୁ ବଜେଇ ରଖିପାରିବା।
ହଁ ଠିକ୍ କହିଲେ। ମୁଁ ଏଥର ଆମ ଆପାର୍ଟମେଣ୍ଟ୍ ରେ ସରସ୍ଵତୀ ପୂଜା ଆୟୋଜନ କରୁଛି। ପିଲାମାନଙ୍କୁ ଯୋଡ଼ି ଶିଖେ।
ବଢିଆ ମୁଁ ବି ନୂଆ ଖାଇ ଦିନ। ମୋର କାର୍ଯ୍ୟ କ୍ଷେତ୍ରରେ ଛୁଟି ନେଇକି ସାଙ୍ଗ ମାନଙ୍କୁ ନିଶ୍ଚୟ ଆମ ଘରକୁ ଖାଇବାକୁ ଡାକିବି। ତାହେଲେ ଯାଇ ସଂସ୍କୃତି ଆମର ଆଗକୁ ବଢିବ।
ଏଇଟା ହିଁ ଦରକାର, ନହେଲେ ଆଗ ପିଢି କେବଳ ୟୁଟ୍ୟୁବ୍ ରେ ହିଁ ରହିଯିବେ।
ହଉ ବନ୍ଧୁ ଆପଣଙ୍କ ସହିତ କଥା ହେଇ ମତେ ବହୁତ ଭଲ ଲାଗିଲା। ମୁଁ ଏଇଠିକି କଥାକୁ ଶେଷ କରୁଛି ପରବର୍ତ୍ତୀ କର୍ମରେ ମୁଁ ଆପଣଙ୍କୁ ନିଶ୍ଚୟ ଆମ ଆହୁରି ଅଧିକ ବିଷୟରେ କଥା ହବା। ରହୁଛି ଜୟ ଜଗନ୍ନାଥ୍ ନମସ୍କାର।